ହାଲୋ ହାଲୋ।
ହଁ କୁହନ୍ତୁ ହାଲୋ।
ହଁ କଣ କରୁଛନ୍ତି?
ହଁ ଖିଆପିଆ ସରିଲା ବସିଛୁ ଆଉ ଆପଣ କଣ କରୁଛନ୍ତି?
ହାଲୋ।
ହଁ ମୁଁ କହିଲି ଆପଣ କଣ କରୁଛନ୍ତି?
ଆଇ କେଛ
କଣ କହିଲେ?
ମୁଁ କହିଲି ଜଷ୍ଟ୍ ଏଇନା ଖାଇକି ଆସିକି ବସିଚି ଆଉ
କଣ ହେଇଥିଲା ଆଜି?
ଆଜି ଏଇ ମାଛ ହେଇଥିଲା। ମାଛ, ଭାତ, ଡାଲି ଆଉ
ହୁଁ ହୁଁ।
ଆପଣଙ୍କର କଣ ହେଇଥିଲା?
ଆମର ଭାତ, ଡାଲି, ପୋଟୋଳ ତରକାରୀ, ଆଳୁ ଚକଟା। ଆଉ ସକାଳେ କ
ହଁ।
ନାଇଁ ଆଜି ଆମର ହେଇନି ଆଜି ଆମିଷ ଆଜି ସନ୍ଧ୍ୟାବେଳେ ଗୋଟେ ଭୋଜି ଅଛିତ ସେଥିଲାଗି ଆଜି ହେଇନି ଆଉ ସକାଳ ବେଳା।
ହଁ ହଁ।
ଆଉ ସକାଳୁ କଣ ଖାଇଥିଲେ?
ସକାଳୁ ସେଇ ଆମର ସକାଳୁ ମୁଁ ଉଠିକି ରନିଂ ଯାଇଥିଲି। ରନିଂ ରୁ ଆସ ଏତିକି ଚୁଆ କଦଳୀ କଦଳୀ ସବୁ ଯାହା ହେଲା ଖାଇବୁ। ତାପରେ ହଉଛି ଚୁଡା କଦଳୀ ଖାଇକି ନା ତାପରେ ବାରଟା ବେଳକୁ ଗାଧେଇଲୁ ଗାଧେଇଲେ ଏଇନା ଜଳୁ ଖାଇ ଖାଇଛି ଆଉ
ଉୁଁ ହୁଁ ଆଉ ଘରେ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ବାପା ମା ଅଛନ୍ତି ସମସ୍ତେ ଆଉ ଆପଣ ଖିଆ ତାହେଲେ ସରିଲାଣି ଖିଆପିଆ?
ହଁ ସରିଲାଣି। କଣ କରନ୍ତି କଣ?
ମୁଁ ମାନେ ପଢେ।
ଉଁ ହୁଁ।
ପ୍ଲସ ଟୁ ସଇଲେ ପ୍ଲସ୍ ଟୁ ସେକେଣ୍ଡ ଇଅର। ହୁଁ
ପ୍ଲସ ଟୁ ସେକେଣ୍ଡ ଇଅର ଏବେ।
ହୁଁ। ଆପଣ ଏଇନା କଣ କରୁଛନ୍ତି ମାନେ ପଢାପଢ଼ି ପଢାପଢ଼ି କି କିଛି ନା ମ୍ୟାରେଜ୍ ସଇଲାଣି?
ହଁ ମ୍ୟାରେଜ୍ ସରିଲାଣି। ହଁ ମ୍ୟାରେଜ୍ ସରିଲାଣି। ହୁଁ, ହୁଁ।
ଆପଣଙ୍କ ଘର ଟା କୋଉଠି?
ଘର ମୋର କଟକ୍।
କଟକ୍ ଆ ହାଁ।
ଆଉ ଆପଣ କୁଆଡେ ଯୋଉ ବୁଲାବୁଲି କରିବାକୁ ଯାଇଛନ୍ତି ନା ନାହିଁ?
ବୁଲା ବୁଲି କାଇଁ ଏନ୍ତି ତ ନାଇଁ ଆମେ ଯାଇନୁୁ କୁଆଡେ ଯାଇଥିଲୁ ଆର ବର୍ଷ ଯାହା ପୁରୀ ଯାଇଥିଲୁ। ହେଲାଗୀ।
ଏ ବର୍ଷ ର ରଥଯାତ୍ରା କୁ ଯିବେନି?
ରଥଯାତ୍ରା ଆମ ଗାଁରେ ତ ହଉଛି ଆଉ ଗୋଟେ ବର୍ଷ ତ ଯାଇଛୁ ଆଉ କାହିଁ ଯିବୁ। ଆମ ଗାଁ ତ ହଉଛି ଟାଇମ୍ ଦେଇ ପାରୁନୁ ଆଉ।
ଆପଣଙ୍କ ଗାଁରେ କେମିତି ହୁଏ ରଥଯାତ୍ରା?
ସେଇଭଳିଆ ହୁଏ ଆଉ, ତିନିଟା ରଥ ହୁଏ ଆମର। ମାନେ ବଡ ଗାଁ ଟା ନା ବୁଲେ ଗାଁ ଟାଙ୍କ ବୁଲେ। ସବୁଠାରୁ ବଡ ଗାଁ କୋଉଟା କହିଲେ?
କୋଉଟା?
ଓଡିଶାର ସବୁଠାରୁ ବଡ ଗାଁ କୋଉଟା କୁହ?
ଆପଣ କଣ କହୁନାହାନ୍ତି?
ଜାଣିଥିବେ ଯାହା ବି ହେଲେ ସମସ୍ତେ କହୁଥିବେ ନା। ଜାନାହାନ୍ତି ଢେଙ୍କାନାଳ ଡିଷ୍ଟ୍ରି ଶିଗୀର ଜାହାନ୍ତି? ଭୁବନ ଭୁବନ।
ହଁ ଭୁବନ୍।
ହୁଁ ଜାଣିପାରିଲ?
ହୁଁ।
ଏଇଟା ତ ଚାରିଆଡେ ହାଇ ଲାଇଟ୍ ମୁଁ ଆପଣ କେମତି ନା ନା
ହୁଁ ଆଉ କୁହନ୍ତୁ କେମିତି ପାଳନ କରନ୍ତି?
ମୁଁ ସେମ୍ ତି ଆମ ଗାଁରେ ବୁଲେ। ସେ ସେ ଯୋଉ ଆମ ମନ୍ଦିରରୁୁ ବାହାରିକି ଆସିବେ ଆମ ଆମ ବସ୍ ଷ୍ଟାଣ୍ଡ ରେ ରହିବେ ଦିନେ। ହେଲା କି। ତାପରେ ଫେଣେ ତା ବାର ଦିନ ବାହା ରିବେ। ବାହାରିକିନା ତାଙ୍କ ମାଉସୀ ଘର ଯାଇ ଯିବେ। କେବେ ଆଇଛନ୍ତି ନା ଆସିନାହାନ୍ତି ଭୁବନ?
ନାଇଁ ନାଇଁ ଯାଇନୁ।
ଯାଇନ ତାହେଲେ, ହୋଉ ଏଇ ବର୍ଷ ଆସ ଆଉ। ହେଲାକି।
ହୁଁ ଦେଖିବା ସମୟ ବାହାର କରିକି ଯିବା ଆଉ।
ହଁ। ତାପରେ ଆମର ଏମିତି ଗାଁ ଟାକ ବୁଲେ ମାଉସୀ ଘରେ ଯାଏ। ମାଉସୀ ଘରେ ଦି ତିନି ଦିନ ରହିକି ଏଣି ସେଠୁ ବାହାରିକି ଆସିବେ ସେଇ ମନ୍ଦିର କତିକି, ସେଇଠି ସୁନାବେଶ ହୁଏ। ସୁନାବେସ ହୁଏ ସେଇଦିନ ତା ବାର ଦିନ କଣ ଗୋଟେ ହୁଏ ଫକ୍ସନ ଫକ୍ସନ ହୁଏ।
ହୁଁ।
ତାପରେ ମାନେ ଠାକୁର ଯିବେ ମାନେ ତାଙ୍କ ସ୍ଥାନକୁ ଯିବେ। ହେଲା କିି ଆ ନଉ ଜିବେ। ତାପରେ ସେଠୁ ରହିବେ ତାର ବସିଲା ବେଳୁ ସେ ଆଇଚୁନା ନା ଆସିନୁ ଗାଁକୁ?
କଣ କହିଲେ?
ଦସରା।
ହୁଁ ହୁଁ।
ଦଶରାକୁୁ ଏଠି ତ ଏଇ ଆମ ଗାଁ ଏଇ ଯଉ ଭୁବନ୍।
ନାଇଁ ନାଇଁ। ଯାଇନୁ ଦଶରା ଦଶହରା କେମିତି କରନ୍ତି?
ଦଶ୍ରା ତ ଆମର ବଳଦ ଯାତ୍ରା ଜାଣିଥିବେ ସବୁଆଡ଼େ ମାନେ ଚଳଚିତ୍ତ ଆମ ଗାଁ ଟା।
ହୁଁ।
ଆମ ମାନେ ବଳଦ ଯାତ୍ରାଟା ଟିକେ ଭଲ ହୁଏ ଆମର ଏଠି। ଆମର ତ ଏଇଟା ଫେମସ୍ ବଳଦ ଯାତ୍ରା ଆଉ।
ଓହୋ କେମିତି କଣ ହୁଏ ପାଳନ କରାଯାଏ?
ଆମର ଏଠି ଦି ରାତି ଯାତ୍ରା ହୁଏ। ଫା ଫାଷ୍ଟେ ଦିନ ଆମର ହୁଏ ଜମାରୁ ଚାରି ଘଣ୍ଟା ହୁଏ ରାତି ଦଶଟା ରୁ ଦଶଟାରୁ ନୁଏ ତ ସାତଟା ରୁ ହୁଏ ସେଇ ଏଗାରଟା ପର୍ଯ୍ୟନ୍ତ ଚାରି ପାଞ୍ଚ ଘଣ୍ଟା ହୁ ଏ ଆଉ ଏଗାଟା ପର୍ଯ୍ୟନ୍ତ ହୁଏ ସେ ଖାଲି ଖାଲି ବଳଦ ଯା ତ୍ର ମାନେ ବଳଦ ଫାଷ୍ଟ୍ ଦିନ ଖାଲି ବଳଦ ବୁଲିବେ। ଗାଁ ଟା ଙ୍କ ଡ଼ିଜେ ବାଜା ସବୁ ଆସିକି ନା ଗାଁ ଟାଙ୍କୁ ବୁଲି ବେ ତା ପର ଦିନ ହୋଉଚି ସେ ଫେଣି ବାହାରିବେ ବଳଦ ମାନେ ସେ ଦଶଟା ଏଗାରଟା ବେଳକୁ ବାହାରିବେ। ରାତିଟାଙ୍କ ଯାତ୍ରା ହବ ରାତିଟାଙ୍କ ଯାତ୍ରା ହବ ସକାଳ ମାନେ ଦଶଟା ବେଳକୁ ଆସିବେ ମାନେ ମାନେ ବଳଦ ଯୋଉ ଯୋଉ ସାଇର ମାନେ ବୁଲଉଥୁବେ। ସେମାନେ ତାଙ୍କ ମାନେ ତାଙ୍କ ସାଇ ସାଇକି ଆସିବେ ତାପରେ ଦୁର୍ଗା ଠାକୁର ବାହାରିବେ। ଦୁର୍ଗା ଠାକୁର ଦିନ ସକାଳୁ ସକାଳୁ ବାହାରିବେ ସାତଟାରୁ। ବୁଲିବେ ଗାଁ ଟା ଯାକ ତାପରେ ଯାଇକି ପଳେଇ ଆଉ। ହ।
ଉଁ ହୁଁ ରଜ ମହୋତ୍ସବ ହେଇଥିଲା ଆପଣଙ୍କ ଆଡ଼େ?
ହୁଁ ହେଇଥିଲା।
କେମିତି ତିନି ଦିନି ପାଳନ ହେଲା?
ତିନି ଦିନି ପାଳନ ହେଲା ଫଙ୍କସନ ବି ହଉଥିଲା।
କଣ କଣ ସବୁ ପ୍ରତିଯୋଗିତା ରହିଥିଲା?
ପ୍ରତିଯୋଗିତା ତ ମୁଁ ଗାଁରେ ତ ନ ନଥିଲି ଆମେ ଯାଇଥିଲୁ ଆରୁ ବାହାରକୁ ବୁଲି।
ହୁଁ ହଁ।
ସେ କେଉଁଝର ଆଡ଼େ ଆମେ ଯାଇଥିବାରୁୁ ବୁଲି। ଫାଷ୍ଟ ଦିନଟା ଆମେ କେଉଁଝର ଯାଇଥିଲୁ ତା ବା ଦିନ ରହିକିନା ଆଇଲୁ। ତାବେରେ ସେଠି ତିନି ଦିନ ଆମେ ଗାଁ ରେ ବି ନଥିଲୁ ଗାଁ ଏଇ ଯୋଉ ପାଖ ଗାଁ ରେ କୋଉଠି ହଉଥିଲା ପାଖ ଗାଁ ଏପଟ ନୁଅଁ ଏଇ ଯୋଉ ଏପଟା ନିଅନ ପ୍ରସାଦ ବୋଲି ଗୋଟେ ଗାଁ ଟେ ଅ ହେଲା କି ସେଇଠି ଆମେ ଗଲୁ। ବୁଲି ବୁଲାକି ଆଇଲୁ ସେ ରାତି ସନ୍ଧ୍ୟା ହେଇଗଲା ଆସିଲା ବଳ ତା ବାଦ୍ ଦିନ ଆମେ ଗାଁରେ ରହିଲୁ ଆଉ କେ ଯୋଉ ଖରା ହଉଛି ତ ବାହାରକୁ ବାହାରି ହଉନି। ଆଉ କଣ ଯିବୁ ଆମେ ଏଇ ଯୋଉ ଆମ ପାଖ ସାହିରେ ଦୋଳି ଫୋଳି ପଡ଼ିଥିଲା ସେଇଠୁ ଆମେ ଗଲୁ ଟିକେ ବୁଲାବୁଲି କଲୁ ଆସିଲୁ ଆଉ।
ଆଉ ପୁଅ ପିଲାମାନେ ଯୋଉ କବାଡ଼ି ଖେଳନ୍ତି ତାସ୍
ହଁ ହଁ ହଁ ହଁ ହଁ କବାଡ଼ି ଖେଳ ହଉଥିଲା ଯେ ଜଣଙ୍କର ହାତ ଭାଙ୍ଗିିଗଲା। ତଟା କେନ୍ତି କଣ ଛନ୍ଦି ମନ୍ଦି ହେଇକି ଭାଙ୍ଗିଗଲା ଆଉ।
ଉଁ ହୁଁ।
ଆପଣ ସିଆଡ଼େ କଣ ଫେମସ ମାନେ ପୂଜା ପର୍ବାଣୀ କଣ ଫେମସ ଏପଟେ?
ହଁ ଆମର ଏପଟେ ଯୋଉ ପଣା ସଂକ୍ରାନ୍ତି। ଆମର କଟକ ପ୍ରପର ନୁହେଁ ଏପଟେ ଭିତରକୁ ଆମର ପଣା ସଂକ୍ରାନ୍ତି ପାଳନ କରାଯାଏ ସବୁ ଯୋଉ ଠାକୁ ଥାକୁ ଲାଗନ୍ତି ସବୁ ଉ ପୂର୍ବ ଦିନର ସବୁ ତାଙ୍କ ଦେହରେ ଠାକୁର ଯୋଉ ଲାଗନ୍ତି ସେ ସବୁ ମାନେ ମାସକ ଯାକ ଯୋଗଁ ଉପାସ କରି ରହିଥାନ୍ତି ଅରୁଆ ଖାଇ ତାପରେ ସେଦିନ ଠାକୁର ଲାଗନ୍ତି ଠାକୁର ଲାଗି ଗାଧୁଆ ଗାଧୁଆ କରି ସେଠି ଯୋଉ ନଈରେ ଗାଧେଇ ସେଠି ସବୁ ଯୋଉ ନିଆଁ ହେଇଥାଏ ସବୁ କୋଇଲା ପଡିକି ରଡ ହେଇଥାଏ ସବୁ ଚାଲନ୍ତି ଏପଟେ ହଳଦୀ ପାଣି ସେପଟେ ସେପଟେ ହୁଏ ନା ନାଁଇ
ନା ନାଇଁ ଆମର ଆସନ୍ତି ଆ ଆସନ୍ତି ହେଲେ ଏଇ ବର୍ଷ ବି ଆସ ଗଣବଟି ମାନେ ଠାକୁର ଆସନ୍ତି। ସେ ନିଆଁ ଏମିତି ପଡିଥିବ ଅଙ୍ଗାରରେ ଜଳୁଥିବ। ହେଲା କି ସେଇଥି ଏମତି ଚାଲି ଚାଲି ଯିବେ ଆମର ଗୋଟେ ପୋଖରୀରେ ଗୋଟେ ପ ପୋଖରୀ ଅଛି ହେଲା କି ପୋଖରୀ ଏମିତି ଚାଲି ଚାଲି ଯିବ ଠାକୁର ଆସିବେ ଲାଗିବେ ଏଇ ଦି ତିନ ଥର ଖଣ୍ଡେ ଚାଲି ଚାଲିଲ କି ନା ଯିବେ ମାନେ ପୋଖରରେ ବୁଡିକି ନା ବୁଡିକି ଉଠିବେ ଆସିବେ ଏଇଠୁ ପୁରା ଛା ଯିବ ଠାକୁର ଟା ପଳେଇବ ଯାହା ବି ଗୋଟେ ମାନସିକ ରଖିବାକୁ ଚାହିବ। ସେ ମାନସିକ ଯିଏ ରଖିବାକୁ ଚାହିଁବ ସିଏ ବି ଏମତି ଚାଲନ୍ତି ହେଲା କି ହଁ ସେ ନି ଚାଲନ୍ତି ଠାକୁର ଆସନ୍ତି ଆଉ
ନାଇଁ ଆମର ମାନସିକ ଯିଏ ରଖନ୍ତି ସିଏ ଚାଲନ୍ତିନି ସେ ମାନେ ସବୁ ବର୍ଷ ଯୋଉ ବର୍ଷ ଆମର ଫାଷ୍ଟରୁ ଯେବେଠୁ ଦେଖୁଛୁ ସେଇ ଦି ତିନି ଜଣଙ୍କୁ ଚାରି ଜଣଙ୍କୁ ହିଁ ସେଇ ଠାକୁର ଲାଗନ୍ତି ସେଇମାନେ ହିଁ ଚାଲନ୍ତି ପୁଅ ପିଲା ଚାରିଜଣ। ଆଉ ନଈ ପୋଖରୀ କି ହୁଁ କୁହନ୍ତୁ?
ମାନେ ଆଗ ଅପେକ୍ଷା ଆଉ କିଛି ନାହିଁ ଆଗର ଆମର ମାନେ ପୁରା ଠାକୁର ପୁରା ଦେଖ ମାନେ ଦେଖିଲେ ପୁରା ଡରିଯିବ। ଆଗରୁ ଯେମିତି ଆସନ୍ତି ଠାକୁର ତା ଦେଖିଲେ ମାନେ ଡରିଯିବ। ଏ ଆଉ ଡେଭଲପ ହେଲାଣି ଆଉ ଆଜିିକାଲି କେହି ମାନେ ରାଜ୍ୟ ହଉନାହାନ୍ତି ମାନେ ଆଗରୁ ଯେମିତି ପୂଜା ପୂଜା ବୂଜା କରିଥିଲେ ଯିଏ ମାନେ ଗୋଟେ ଦେଉରୀ ବୋଲି ଜଣେ ଥିଲା। ସିଏ ଆଉ ଆଜିକାଲି ଯୋଉ ଭଳି ଡେଭଲପ୍ ହେଲାଣି ସେ ଆଉ କରୁନାହାନ୍ତି କିଛି କରୁନାହାନ୍ତି ଠାକୁର ବି ଆଉ ଆସୁନାହାନ୍ତି। ଖାଲି ଦଣ୍ଡ ଯାତ୍ରା ହୁଏ ଜାଣିଛନ୍ତି ନା ଜାଣିନାହାନ୍ତି?
ହଁ ହଁ ଆମର ଏପଟେ ପୁରୀ ସାଇଡ଼ ରଥଯାତ୍ରା ଫେମସ୍।
ନାଇଁ ଦଣ୍ଡଯାତ୍ରା ଦଣ୍ଡଯାତ୍ରା
କଣ କହିଲେ?
ଦଣ୍ଡ ଦଣ୍ଡ ଧୂଳି ଦଣ୍ଡ।
ନାଇଁ ଜାଣିନାହାନ୍ତି କଣ କହିଲେ?
ଦଣ୍ଡ ଯାତ୍ରା ରେ ନାଁ ମାନେ ଏମିତି ଧୂଳିରେ ମାନେ ସେ ଗୋଟେ ଏକାଠି ହେଇକି ନା ରାତି ମାନେ ଦିନରେ ଧୂଳି ମାନେ ରୋଡ ଉପରେ ମାନେ ଦଣ୍ଡ କରେ ଯାହାର ମାନସିକ ଥିବ। ପୁଣି ରାତିରେ ସେ ଦଣ୍ଡ କରିବେ ରାତି ଟାଙ୍କ।
ନାଇଁ ଆମର ଏପଟ ସାଇଟ ଯେ ତ କାହିଁ ନାହିଁ ସେ କେମତି କଣ କରାଯାଏ?
ମାନେ ସେଇଟା ଦଣ୍ଡୁଆ ମାନେ ଦଣ୍ଡୁଆ ମାନେ ଆସିବେ ଯାର ମାନସିକ ଥିବ। ସେଇଠି ଦଣ୍ଡ କରିବେ ଦଣ୍ଡ କରିବେ ଧୂଳି ଦଣ୍ଡ କରିବେ। ରାତିରେ ଯେମିତି ଆମର ମେଲୋଡି ଭଳିଆ ହୁଏ ହେଲା କି ସେମତି ରାତିରେ ସିଏ ଦଣ୍ଡ କରିବେ। ଦେଖ ଦେଖୁନଥିବେ କିନ୍ତ ଟିଭି ରେ ମୋବାଇଲରେ ଆସୁଥିବ ଦେଖିବେ। ମାରିକି ବି ଦେଖିବେ।
ହଁ ମାରିକି ଯାଏଁ ଦେଖିଲେ ଜାଣିହବ ହଁ ହୁଁ।
ହୁଁ। ସେଇ ଦଣ୍ଡ କରି ରାତିଯାଙ୍କ କରି ସକାଳ ପାଇଲେ ଯିବା ଭାରି ଆଉ ଯୋଉଠି ମାନସିକ ଥିବ ତାଙ୍କର ସେଠି କରିବେ ରାତିଯାଙ୍କ କରିବେ ସେ ହଉ ଆଉ ଦିନରେ କରିବେ ରାତି ରେ ଆରମ୍ଭ କରିବେ ତାପରେ ଯିବ ଆଉ ତାପରେ ପନ୍ଦର ଦିନଯାଙ୍କ ଖାଲି ଦଣ୍ଡ ହବ। ଯାହାର ମାନସିକ ଥିବ ସେ କରିବେ ହେଲା କି କଁ ତମର ତ ବାଲିଯାତ୍ରା ଫେମସ୍ ନାଁ କଣ?
ହୁଁ ହଁ ଫେମସ୍।
କଟକରେ ହଁ ହଁ ଆମେ ଯାଇଥିଲୁ ଏଇ ବର୍ଷ ଆମେ ଯାଇଥିଲୁ ଯେ ହେ ବୋପା ମା ପୋକ ମାଛି ଭଳିଆ ଲୋକ।
ହୁଁ ବହୁତ ଭିଡ ହୁଏ ଉଁ ବାଲିଯାତ୍ରା ଦିନ ବହୁତ ପ୍ରବଳ ଭିଡ ହୁଏ।
ପ୍ରବଳ ଭିଡ ସେ
ଏଇ ଭିଡ ଲାଗେ ସେ ଯିବାକୁ ଇଚ୍ଛା ଲାଗେନି ସେଥିଲାଗି।
ହୁଁ ସେଇଆ ବା ଆଉ କଣ ବୁଲିବୁ ଏଇ ଯୋଉ ଭିଡ ଯେ ତମ ଚାଲିଲେ ପାଦ ପକେଇବାକୁ ଜେଗେ ନାହିଁ ଆଉ କଣ ବୁଲିବୁ।
ପାଦ ପକେଇବାକୁ ଜାଗା ସେଇଆ।
ହଁ ବା। ଯାଇଥିଲା କ କଟକରେ ବି ସେଇ ଯୋଉ ହଉ ହଉଥିଲା ମହୋତ୍ସବ ହଉନଥିଲା କି?
ହୁଁ ହୁଁ।
କଟକରେ ହୁଁ।
ହୁଁ।
ମହାତ୍ସବ ହେଇଥିଲା ଆମେ ଯାଇଥିଲେ ଭିତରେ ତ ପଶି ହଉନି ଏଇ ଛୁଆ